ହ୍ୟାଲୋ!
ଅଉ। ଆ-ଆ-ଆପଣଙ୍କୁ ମୋ ଶବ୍ଦ ଶୁଣାଯାଉଛି?
ଆଜ୍ଞା ଆଜ୍ଞା।
ଜୟ ଜଗନ୍ନାଥ ନମସ୍କାର।
ଆଜ୍ଞା ଆଜ୍ଞା, ଜୟ ଜଗନ୍ନାଥ।
କଣ କରୁଛନ୍ତି ଆପଣ?
ମୁଁ ତ ଏବେ ଜଷ୍ଟ ଖାଇକିନା ଏ ଶୋଇଛି।
କଣ ଖାଇଲେ ଆପଣ?
ଚିଙ୍ଗୁଡି ତକାରି ଆଉ ମାଛ, ଚିଙ୍ଗୁଡି ତକାରି ଆଉ ଭାତ।
ଆଜ୍ଞା, ବାପା ମନେଇଥିଲେ ଆପଣଙ୍କର ଘରେ ମାତାଶ୍ରୀ ମନେଇଥିଲେ?
ମାତାଶ୍ରୀ ବନେଇଥିଲେ।
ଆଜ୍ଞା ଆଜ୍ଞା, ମାମ ମୁଁ ଖାଇଲି ବିରିୟାନୀ! ଚିକେନ୍ ବିରିୟାନୀ। ହୁଁ
ତ ଆପଣଙ୍କ ଆ
ଆଜ୍ଞା?
ଘରେ ଆପଣ ବନେଇଥିଲେ ନା ବାହାରକୁ କିଣିକି ଆଣଥି
ମୋର ଭ୍ରାତାଶ୍ରୀଙ୍କର ଜନ୍ମଦିନ ଥିବାରୁ, ସିଏ ମତେ ଅର୍ଡର କରେଇ ଦେଇଥିଲେ ଅନଲ୍ ଟାଇମ୍।
ସେ ମୋର ବିି କାଲି ଜନ୍ମଇନ ଥିଲା।
ଆଜ୍ଞା, ଆପଣ ତ କିଛି କର ଟ୍ରିଟ ଦେଲେ ନାହିଁ? ଆପଣ ତ କିଛି ଟ୍ରିଟ୍ ଦେଲେ ନାହିଁ?
କଣ ଦେବି?
ଆଜ୍ଞା।
କଣ ମୁଁ କରିମି?
ଆପଣଙ୍କ ତାଲେ ଜନ୍ମଦିନଟା ସରିଗଲାଣି।
ଆଜ୍ଞା ଜ୍ଞା, କାଲଠୁଁ ମୋର ଜନ୍ମଦିନ ସରି ଗଲାଣି।
ଆଜ୍ଞା! ହଁ, ତାହେଲେ ଆପଣଙ୍କ ଜନ୍ମଦିନ ଆପଣ କଣ କଲେ? ସକାଳୁ ଉଠିବି ତମେ କୁ ଆପଣ ସକାଳୁ ଉଠିକି ପ୍ରଥମେ କୁଆଡେ ଗଲେ?
ସକାଳୁ ଉଠସା ଆମର ତ ଏବେ ଛୁତିକିିଆ, ସେଥି ଲାଗି ମୁଁ ଯାଇନି ମନ୍ଦିର।
ଆଜ୍ଞା ଆଜ୍ଞା, ତାହେଲେ ଆପଣଙ୍କ ଘରେ କୋଉ ପୁଅ ଆସିଛି ନା ଝିଅ ଆସିଛି?
ପୁଅ।
ଆଜ୍ଞା। ତ ଆପଣ କାଲି ତାହେଲେ, କଣ ସବୁ ବନା ହେଇଥିଲା ଆପଣଙ୍କ ଘରେ?
ନା-ଆଁ ତ ଘରେ ମନାକରଥିଲି, କିଛି ନ କରିମାକୁ। ମୁଁ ଏଇ ବାହାରେ ମୁଁ ସାଙ୍ଗ ପିଲାଙ୍କ ସହିତ କାଲି କରଦେଇଥିଲି ଫିଷ୍ଟ।
ଆଚ୍ଛା ଆଚ୍ଛା, ଆପଣ ତାହେଲେ ବାହାରେ ହିଁ କେକ୍ କାଟିକି, ସେଲିବ୍ରେସନ ଟା କରିଦେଇଛନ୍ତି।
ଆଜ୍ଞା ଆଜ୍ଞା କାଲି ରାତିରେ କରଦେଇଛି।
ଆଜ୍ଞା ଆଜ୍ଞା ତକାଲି ବୋଧେ ବର୍ଷା ହେଉଥିଲା?
ହଁ କାଲି ଆମର ଏପଟେ ରାତିି ହିଁ ବର୍ଷା ଧୀରେ ଚଲା ରାତିରେ ବର୍ଷ ଛାଡି ଯାଇଥିଲା ଦିନରେ ବହୁତ ଜରଥିଲା।
ଆଜ୍ଞା ଆଜ୍ଞା ନ ଯଦି ବର୍ଷା ହେଇଥାନ୍ତା ଆପଣ ଜନ୍ମଦିନରେ ପାଣି ପଶିଯାଇଥାନ୍ତା ଆଉ।
ହୁଁ ତଥାପି ଆମେ ଘରେକରୁ ଥିଲୁ କିଛି ହେଇନଥାନ୍ତା।
ଓହ ଘରେ କରୁଥିଲେ ଆପଣ କଣ ଖାଇବାକୁ ଦେଲେ ସାଙ୍ଗମାନଙ୍କୁ?
ହାଏ। କରିଥିଲୁ ଭାତ ଆଉ ଚିକେନ କରିଥିଲୁ ଆଉ।
ଆଜ୍ଞା। ଆଉ ତାହେଲେ କେକ୍ ଫେକ୍ କାଟିକି ସାଙ୍ଗ ମାନଙ୍କୁ ଖାଇବାକୁ ଦେଇଦେଲେ? ଆପଣ ଏବେ କଣ ପଢୁଛନ୍ତି କଣ?
ମତେ ଏ ବର୍ଷ ଦଶମ ସରି
ଆପଣ ଏବେ ଜସ ଦସ ଦଶମ ସରିଲା?
ଆଜ୍ଞା।
ଆଜ୍ଞା ଆଜ୍ଞା ତାହେଲେ ପ୍ଲସ୍ ଟୁ ପାଇଁ ଫର୍ମ ଫିଲିପ୍ପ୍ କରିଛନ୍ତି?
ଆଜ୍ଞା।
ଦଶମରେ ଆପଣଙ୍କର କୋଉ ବିଦ୍ୟାଳୟ ଥିଲା?
ମୋର ଥିଲା ତ ଶାଳିଆ ପଟା ହାଇସ୍କୁଲୁ।
ଆଜ୍ଞା ଆୟା ସେଟା କୋଉ ପଟେ କି?
ସେଟା ଆମ କୁଜଙ୍ଗ କାଳୀଆ ପଡା।
ସେଇଟା ପୁଣି କୋଉ ପଟେ ମତେ ଜିଲ୍ଲା ନାଁ ଟା କୁହନ୍ତୁ?
ଜଗସିଂପୁ ଜିଲ୍ଲା।
ଆଜ୍ଞା ଆଜ୍ଞା ତାଲେ ଆପଣ ଜଗତସିଂହପୁର ର ପିଲା ନାଇଁ।
ଆଜ୍ଞା।
ତାହେଲେ ଆପଣ ତ କାକଟପୁରୁ ମଙ୍ଗଳା ଆପଣଙ୍କର ଘର ଠାରୁ ପାଖ ହୋଇଥିବ?
କାଟପୁରୁ ମଙ୍ଗଳା ବହୁତ ଦୂର।
ବୁତୁ ଦୂର।
ଆମେ ଆଉ। ହ ମାନେ ଜଗତସିଂହ ପୁରୁଜିଲା କିନ୍ତୁ ଆମ ଘରଟା ହେଲା ପାରାଦୀପ।
ଆଜ୍ଞା ଆଜ୍ଞା। ହଉ ହଉ ମୁତାରେ ଆପଣ କଣ ରୋଷେଇ ଫୋସେ ସେ ଆସେନା ଆସେନି ଆପଣ ତ ଦଶମ୍ ପାଶେ କରିଛ
ମତେ ଏଇ ଅଣ୍ଡା ଭାଜି ଆସେ ଆଉ କିଛି ଆସେନି।
ଉଁ।
ମୁଁ କହିଲି ଅଣ୍ଡା ଭାଜି ଆସେ ଆଉ କିଛି ଆସେନି। ହାଲୋ।
ଅଣ୍ଡା ସିଝେଇ ଆସେ?
ଅଣ୍ଡା ଭାଜି ଆସେ ସିଝେଇ ଆସେ ଆଉ କିଛି ଆସେନି।
ଆପଣ ସବୁ ଆଜ୍ଞା ଆଜ୍ଞା ଆପଣ ସେଇ ଆଧୁନିକ ଅ ଆପ୍ ଅଛି ସେଟା ଚଲଉଥିବେ ତ ମୋ ମୋ କଥା ଆପଣକୁ ଶୁଭାହଉଛି ଆଜ୍ଞା ମୋ କଥା ଆପଣଙ୍କୁ ସୁଭାଯାଉଛି? ମୁଁ କହିଲି କି ଆପଣଙ୍କର ସେ ଯୋଉ ଆଧୁନିକ ଆପ ଟି ଅଛି ଇଷ୍ଟାଗ୍ରାମ।
ଆଜ୍ଞା। ହାଲୋ।
ହାଲୋ।
ଆଜ୍ଞା।
ଏବେ ଶୁଭିଲା?
ଆଜ୍ଞା ଆଜ୍ଞା ଏବେ ଶୁଭିଲା।
ମୁଁ କହିଲି କି ଆପଣଙ୍କର ଇନଷ୍ଟାଗ୍ରାମ ଅଛି କି?
ଆଜ୍ଞା ଆଜ୍ଞା ମୋର ତ ସେଟା ଅଛି।
ଆଜ୍ଞା ଆଜ୍ଞା ସମସ୍ତଙ୍କ ସବୁ ପିଲାଙ୍କର ଅଛି ଆପଣଙ୍କର ବି ତ ଥିବ ସେଇଥିପାଇଁ ପଚାରିଲି ଆପଣ ସେଥିରେ ଦେଖୁଥିବେ ଯେ ଆଜିକାଲି ଯୋଉ କେସ୍ ଆସୁଛି କି ଝିଅ ମାନେ ପୁଅ ମାନଙ୍କୁ ମାରିଦଉଛନ୍ତି।
ହଁ ହଁ ହଁ।
ଆଜ୍ଞା ଆଜ୍ଞା ସେଥିପାଇଁ ମୁଁ ସେଇ ଦୃଷ୍ଟିରୁ ଆପଣ ଯେହେତୁ ମୋର ଗୋଟେ ସାନ ଭାଇ ଭଳିଆ ହେବେ। ତ ମୁଁ ଆପଣଙ୍କ ପରାମର୍ଶ ଏହା ଦେବି କି ଆପଣ ବି ରୋଷେଇ ଫୋଷେଇ ଟିକେ ଶିଖିଯାଆନ୍ତୁ। ଆଉ ଆଗକୁ ସହଜ ହେବ ଆପଣଙ୍କୁ।
ଆଜ୍ଞା।
ଦେଖୁଥିବେ ଏଥରକ ଗୋଟେ କେସ୍ ଆସିଛି ଯେ ଯେ ପାହାଡ ତଳକୁ ଠେଲି ଦିଆଯାଇଛି।
ସ-ସ-ସତର କୋଟି ଟଙ୍କିଆ ପ୍ୟାଲେସ ଟା ବୁକ୍ କରିଥିଲା।
ଆଜ୍ଞା ଆଜ୍ଞା ସେ ଝିଅ ବୋଧେ ମତେ ଲାଗୁଛି ଟିକେ ଉମ ମୂର୍ଖ ଥିଲା ବୋଧେ? ସେଥିପାଇଁ ସେ କଣ ସତର କୋଟିର ପ୍ୟାଲେସ ଛାଡିକି କଣ ସେ କରିଦେଲା। ଛାଡନ୍ତୁ ମନା କରିଦେଇଥାନ୍ତା ଏମିତି ଠେଲିଦେବା ଟା ଉପଯୁକ୍ତ ହେଲା ନାଇଁ।
ହଁ। ପ୍ରିୱେଡ଼ିଂ ସୁଟ ରେ।
ଆଜ୍ଞା ଆଜ୍ଞା ଆପଣ ହେଇଥିଲେ ଆପଣ କଣ ଏମିତି କରିଥାନ୍ତେ?
ସତର କୋଟି ଟଙ୍କା ହେଲାଣି ଟି ହାଁ।
ଆପଣ ବାହା ହେଇଯାଇଥାନ୍ତେ ନା?
ଆ ଆ କୁହନ୍ତୁ। ଆପଣଙ୍କର ସୋସିଆଲ ମିଡିଆ ଅଛି?
ଆଜ୍ଞା ଆଜ୍ଞା ମୋର ବି ଅଛି ଆପଣଙ୍କର ଅଛି ଯେହେତୁ ମୁଁ ତ ଆପଣଙ୍କ ଠାରୁ ବହୁତ ବଡ ହେବି।
ହଁ ମୁଁ ତ ଏଇ ଖୋଲିଛି ଏବେ ମାସେ ହେଲା। ମୋର ଏଇ ମାସେ ରେ ମାସେ ହେଲା ଖୋଲିଛି।
ଆପଣଙ୍କ ବା ଛୋଟ ପିଲା ଆପଣ ଏବେ ନିଉ ନିଉ ଆସି
ହା ହା।
ଆପଣଙ୍କୁ କିନ୍ତୁ ଆମ
ମୁଁ ଯେତେବେଳେ ମୁଁ ବିଦ୍ୟାଳୟରେ ପଢୁଥିଲି ମୁଁ ସେତେବେଳେ ଅଷ୍ଟମ କ୍ଲାସରେ ଖୋଲି ଦେଇଥିଲି ମୁଁ ଟିକେ ଆଗୁଆ ଥିଲି ଆଉ।
ଆଜ୍ଞା ଏବେ ଜଲଦି ଖୋଲିଦେଇଥିଲେ।
ଆଜ୍ଞା ଆଜ୍ଞା ମୁଁ ଅଷ୍ଟମ କ୍ଲାସରୁ ଖୋଲି ଦେଇଥିଲ ଆମ ସାଙ୍ଗମାନେ ବି ମଧ୍ୟ ଅଷ୍ଟମ କ୍ଲାସରୁ ନବମ କ୍ଲାସରୁ ମୁଁ କିନ୍ତୁ ଅଷ୍ଟମ କ୍ଲାସରେ ଖୋଲି ଦେଇଥିଲି କାରଣ ସେତେବେଳେ ଟିକ୍ ସେତେବେଳେ ଟିକଟକ୍ ଚାଲିଥିଲା।
ହଁ ହଁ ଟିକଟକଟା ଟିକଟକଟା ମୁଁ ତ ଗେଷ୍ଟ ଗେଷ୍ଟ ଥିଲି ନା ମୁଁ ଚଲାଏ। ଟିକଟକ୍ ବିଷୟରେ ମୁଁ ଏତେ ଜାଣିନି କିଛି ଖାଲି ଯାହା ରିଲସ ଦେଖେ ଆଉ କିଛି ଜାଣିନି।
ଆପଣ ସେତେବେଳେ ବହୁତ ଛୋଟ ହେଇଥିଲେ।
ଆଜ୍ଞା ମୁଁ ମତେ ଇନଷ୍ଟାଗ୍ରାମ ଏତେ ଜାଣିନି କିଛି ଏ ଚାଲେ ଜାଣିନି ଏତେ କିଛି
ଆଜ୍ଞା।
ଖାଲି ଯାହା ରୀଲସ ଟା ଦେଖେ ମତେ ଭଲଲାଗେ ଆଉ
ଆପଣ ଯାହା ଭାବୁଥିବେ ସେଇ ପ୍ରକାରର ରିଲ୍ସ ଆସିଯାଇଥିବ।
ହଁ ଆଜ୍ଞା। କଣ ଇ ନଷ୍ଟାଗ୍ରାମ କାମଟା ଆମ ସବୁ ମୋବାଇଲରେ। ଆଜ୍ଞା। ଆଜ୍ଞା ଆଜ୍ଞା ନା ମୁଁ ଯଦି ମନେ କର ଫ୍ଲିପକର୍ଡ ରେ କଣ
ଆଜ୍ଞା ଆଜ୍ଞା ହଁ ହଁ ଦେଖିଥିବେ ସେଇଟା ସାନ ସେମି ଇନ୍ ଷ୍ଟାଗ୍ରାମ୍ ପଳେଇ ଆସି ଏଇ ଯୋଉ ପଳେଇ ଆସି ହଁ ଇନ୍ ଷ୍ଟାଗ୍ରାମ୍ ହିଁ ଆସିବ।
ହଁ ହଁ ହଁ ରାସ୍କେ।
ତାହେଲେ କିନ୍ତୁ ଆପ୍
ଆମେ ଯ ମେସେଜ୍ ଟା କରିଛେ ତାଙ୍କ ଯି। ଫେସ୍ ବୁକ୍ ବି ମୋର ଅଛି ଫେସ୍ ବୁକୁ ସେଟା ଅଛି ବାବାଙ୍କର।
ହଁ ସେଇଆ ହେଇଥିବ ଫେସ୍ ବୁକ୍ ତ ଆମ ବେଳେ ଫେସ୍ ବୁକ୍ ଆମେ ଚଲେଇନୁ ଆଉ ଆପଣ କୁଆଡେ ଚଲେଇବେ ଆପଣ ଏବେ ଇନ୍ ଷ୍ଟାଗ୍ରାମ୍ ପାଗ୍ ଲୁ ଆଉ ସ୍ନାପ୍ ଚାଟ୍ ପାଗ୍ ଲୁ ହେଇଥିବେ।
ହ ସ୍ନାପ୍ ଚାଟ୍ ଉଁ ହୁଁ ନା ନା ସ୍ନାପ୍ ଚାଟ୍ ମୁଁ ଖୋଲିନି କେବେ।
ଓହୋ ସ୍ନାପ୍ ଚାଟ୍ ଝିଅ ପିଲା ମାନେ ଖୋଲନ୍ତି ଟିକେ ଅଧିକା ଆଉ।
ହଁ ସେଇଟା ତାଙ୍କର ସ୍ନାପ୍ ଚାଟ୍ ରେ ତାଙ୍କର ଥାଏ ଅଧିକ ଥି ଷ୍ଟାର୍ ଅଁ ପ୍ରିଣ୍ଟ୍ କାର୍।
ଆ ଜ୍ଞା ଆଜ୍ଞା।
ଅ ହ।
ଏମ୍ ତି ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ମୋ ବାପା ବୋଉ ଆଉ ମୋ ବଡ଼ ଦେଇ।
ଆଜ୍ଞା ଆଜ୍ଞା ସିଏ କଣ କରୁଛନ୍ତି ଆପଣଙ୍କର ବଡ଼ ନାନୀ
ତାଙ୍କର ଏବେ ଜଷ୍ଟ ସରିଲା ପ୍ଲସ୍ ଟୁ।
ଆଜ୍ଞା ଆଜ୍ଞା ମାତ୍ର ପ୍ଲସ୍ ଟୁ ସରିଲା ତାହେଲେ ଆପଣଙ୍କ ବଡ଼ ଦେଇ ଠାରୁ ବି ମୁଁ ବଡ଼ ହେବି।
ଆପଣ ଏବେ କଣ ଆପଣଙ୍କ ଆପଣ କଣ ପାଇଲା?
ଆଜ୍ଞା, ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ବଡ଼ ଆପଣଙ୍କ ବଡ଼ ଦି ଠିରେ ମୁଁ ଗୋଟିଏ ବର୍ଷ ବଡ଼ ହେବି।
ଓ ହୋ। ଆପଣ ପ୍ଲସ୍ ଟୁ କୋଉଠି କରିଥିଲେ ବି ଜେ ପି କଲେଜ?
ଆଜ୍ଞା ଆଜ୍ଞା ଆପଣ କେମିତି ଆଣି ହ୍ୟାଲୋସ୍।
ହଁ ଆଜ୍ଞା ଆପଣ ପ୍ଲସ୍ ଟୁ କୋଉଠି କରିଥିଲେ ବି ଜେ ବି କଲେଜ୍?
ଆଜ୍ଞା ଆଜ୍ଞା ଆପଣ କେମିତି ଜାଣିଲେ?
ମୋ ଭାଇଟେ ସେଇଠି ଜଣେ କରୁଥିଲା।
ଆଜ୍ଞା କିନ୍ତୁ ଆ ଭାଇଟା କରୁଥିଲା କିନ୍ତୁ ମତେ କେମିତି ଜାଣିଲେ ମୁଁ ବି ଜେ ପି କଲେଜରେ କରୁଥିଲି ବୋଲି।
ନିନମ୍ୱ ତା ସେଇ ଏକା ବ୍ୟଚ୍ ନା ତା ଆଉ ତାଙ୍କ ଭାଇ ନାଁ ହେଲା ରଜତ୍ ମାହାବାତ ଜାଣିଛନ୍ତି ଆପଣ ତାକୁ?
ଆଜ୍ଞା ଆଜ୍ଞା ଜାଣିଛି ସିଏ ମୋର କ୍ଲାସ୍ ମେ
ଆଜ୍ଞା ଆଜ୍ଞା ସିଏ ହେଲା ଭାଇଟା ହବ ଆମ ଘର ପାଖେରେ। ଆଉ ରାଜେଶ୍ ଭାଇକି ତ ଜାଣିଥିବେ। ଆଜ୍ଞା ରାଜେଶ୍ ରାଜେଶ୍ ଭାଇକି ଜାଣିଥିବେ ସୌଭାଗ୍ୟ ଭାଇ
ହଁ ସୌଭାଗ୍ୟ ଭାଇକୁ ବି ମୁଁ ଜାଣିଚି।
ହଁ ଆପଣ ମୁଁ ସମତ ଜାଣି।
ମୁଁ ଯାହାକୁ ବି କଲ୍ ଲାଗଉଛି ତାକୁ ମୁଁ ଜାଣିଛି ମାନେ ଲାଗୁ ମୁଁ ଗୋଟେ ୟା ଭିତରେ ଗୋଟେ ଅ
ତାଙ୍କରି ତା ତାଙ୍କରି ବି ଆସିଲା ହିଁ ସମତେ ଏଇ ଏଇ ଗ୍ରୁପ ରେ ଅଛନ୍ତି ଏଇ ତାଙ୍କର ବି ଆସିଲା।
ଆମେ ସାଙ୍ଗ ମାନେ କଣ କଥା ହଉଥିଲୁ କହିଲେ ଯେ ଏଇଟା ବୋଧେ ମତେ ଲାଗୁ ହଉଛି ରଖି ମାନେ ଆପଣଙ୍କ ସମୟ ହେଇଯିବଣି।
ଆଜ୍ଞା ଆଜ୍ଞା। ଆ ପର କଲ୍ ରେ କରିଛି କଥା ହବା ଆଉ ଆଜ୍ଞା ଆଜ୍ଞା। ହ।